ହାଲୋ।
ହଁ ମ୍ୟାମ୍ ନମସ୍କାର।
ହୁଁ କଁ କରୁଚନ୍ତି।
ଏଇଠି ବସିଛି ଆଉ ଆପଣ କଣ କରୁଛନ୍ତି।
ଆପଣଙ୍କ ଆଡେ ବର୍ଷା ହୋଉଚି କି।
ହୁଁ ବର୍ଷା ହୋଉଥିଲା ସକାଳେ ଛାଡି ଯାଇଚି ଏବେ।
ଛାଡ଼ିଯାଇଚି ଉଁହୁଁ।
ଆଜ୍ଞା।
ଲଘୁଚାପ ବୋଧେ ହେଇଚି ନା କଣ ଆଉ।
ହଁ ହେଇଚି।
ଉଁହୁଁ।
ଆପଣ କଣ କରୁଛନ୍ତି।
ବର୍ତ୍ତମାନ ମୁଁ ମାଛ ତରକାରୀ କରୁଛି।
ଆଚ୍ଛା। ଆଉ ଛୁଆ ଖାଇସାଇଲେଣି।
କଁ କହିଲେ।
ଖାଇସାଇଲେନି।
ହଁ ମୁଁ ଖାଇସାଇଲିଣି।
ଓହୋ।
ଆଉ ମାଛ ଖାଇବାକୁ ଭଲ ପାଆନ୍ତି ଅଁ ପିଲା ମାନେ ଆଜି ସଣ୍ଡେରେ ଛୁଟି ଅଛି ମୋ ପାଖେରେ ଏଇଠି ବସିଛନ୍ତି ମୁଁ କହିଲି ଆପଣ ଖାଇସାଇଲେଣି।
ହୁଁ ଖାଇସାଇଲେଣି।
ହ ଆପଣ ଆଜି କଣ ଖାଇଛନ୍ତି?
ଆମର ଚିକେନ ହେଇଥିଲା ଆଉ ଚିକେନ ପକୋଡା।
ହୁଁ।
ଆଜ୍ଞା
ଭଲ ଆଇଟମ୍ ଆଜି ଖାଇଛନ୍ତି ଆଉ।
ହଁ।
ରୋଷେଇ ଆଜି କିଏ ବନେଇଥିଲା?
ମାମା କରିଥିଲେ।
ଆଉ
କ
ଆପଣଙ୍କ ଆଡେ କଣ କଣ ଓଷା ପାଳନ କରୁଛ?
ଆମ ଆଡେ କଣ କଣ ଓଷା? ଆ କେ ଯକୁ ଆମ ଆଡେ ମାନେ ଆମର ସବୁ ଏପଟେ ପର୍ବପର୍ବାଣୀ ହୁଏ। ଗ
ସବୁ ହୁଏ ତା ଭିତରୁ ଅଧିକ ଯୋଉଟାକୁ ବେଶୀ ସମସ୍ତେ ପାଳନ କର, କୋଉ କୋଉ ପର୍ବଟା?
ସେଇଟା ହଉଛି ଯୋଉ ଆମ ଗାଁ ଯାତ୍ରା। ଚୈତ ପୂର୍ଣ୍ଣିମା ସମସ୍ତେ ପାଳନ କରନ୍ତି ଆଉ।
ଗାଁ ସାରାଙ୍କ ସମସ୍ତେ ମିଶି ପାଳନ କର। ଚୈତ୍ର ପୂର୍ଣ୍ଣିମା କୋଉ ଦେବୀଙ୍କୁ ପୂଜା କରାଯାଏ?
ମା ମଙ୍ଗଳାଙ୍କୁ ପୂଜା କରାଯାଏ। ହ
ମଙ୍ଗଳାଙ୍କର କେତେ ଭଉଣୀ ଜାଣିଛନ୍ତି?
ହ ମଙ୍ଗଳାଙ୍କର ଦି ଭଉଣୀ ମୁଁ ଜାଣିଛି ମଙ୍ଗଳା ଆଉ ହିଙ୍ଗୁଳା।
ଆର ହଉଛନ୍ତି ପାଞ୍ଚ ଭଉଣୀ। ଏଇ ଜାଗାରେ ଦି ଭଉଣୀ, ଆଉ ତାଙ୍କର ଜାଗାରେ ବି ଅଛନ୍ତି।
ଓ ହୋ।
ମଙ୍ଗଳାଙ୍କର ହଁ ତାଙ୍କର ପ୍ରିୟ ଖାଦ୍ୟ କଣ? ଠାକୁରଙ୍କର ଯେମିତି ଗୋଟେ ଭୋଗ ଥାଏ, ସେମିତି ମଙ୍ଗଳାଙ୍କର କଣ ଜାଣିଛନ୍ତି?
ମଙ୍ଗଳାଙ୍କର ନାଇଁ ଜାଣିନି।
ଜାଣିନ ମଙ୍ଗଳା ବେଶୀ ଭଲ ପାଆନ୍ତି କୁକୁଡା, ବୋଦା ଏ ସବୁ କଞ୍ଚା ବଳିକି ବେଶୀ ହିଁ ଭଲ ପାଆନ୍ତି।
ଓ ହୋ।
ଆଉ ଆଉ ଆପଣ କୋଉ ଠାକୁରଙ୍କୁ ବେଶୀ ମାନନ୍ତି?
ଶନିଦେବ।
ଶନିଦେବଙ୍କର ବାହନକୁ।
ଶନିଦେବଙ୍କ ବାହନ
ଆ ଠିକ୍ ସେ ତ ମୋର ମନେ ପଡୁନି ବୋଧେ? ମୋ ମୁଣ୍ଡ ପାଗଳ ହେଇଯାଉଚି।
କାଉ ହଉଚନ୍ତି ଶନିଦେବଙ୍କର ବାହାନ ନୁହେଁ ନା?
ଆଜ୍ଞା।
ଆଉ କାଉ
ହଁ ହଁ କାଉ।
ମିଥ୍ୟା କାହାର ବାହାନ କହିଲେ?
ହ ହଁ
କଣ କହିଲ ମ୍ୟାମ୍?
ହାଲୋ।
ବଉ
ହଁ କୁହନ୍ତୁ ମ୍ୟାମ୍?
ହଉ ଆପଣଙ୍କ ଘରେ ଯୋଉ ଖାଦ୍ୟ ଆପଣଙ୍କ ମା ବନଉଚନ୍ତି ସେ ସବୁ ରିସିପି ଆପ୍ ପଣ ଶିଖି ସାଇଲେଣି?
ନାହିଁ ଶିକିନି।
ହ ହ ଭରି ଆସିବ ଆପଣଙ୍କୁ?
ଆଜ୍ଞା।
ଆପଣଙ୍କୁ ସବୁ ଜିନିଷ ଦେଲେ ଆପଣ ସେଇ ରୋଷେଇ ରିସିପି ଟା କରିପାରିବେ?
ନାହିଁ କରି ପାରିବିନି।
ନର୍ମାଲି ଭାତ କରିପାରିବେ?
ହଁ ଭାତ କରଦେବି। ଆହ
ଆଉ ଆଉ କଣ କରିପାରିବି ଚା?
ହଁ ଚାହା ବି କରଦେବି।
ହାଲୋ।
କହିଲ ଗୋଟେ କପ୍ ଚା ରେ କେତେ ମିଲ୍କ କେତେ ଚିନି ଆଉ ପତି ଖାଇବ? କୁହ କୋଉଠି କଥା ଇକ ମାନେ ଆ ଜୋରେ ଶୁଭୁଚି ଟିକେ ଦୂରୁକୁ ପଳା।
ମୁଁ ଏଇନା ଦୀପା ନାଁ କେ କଥା
ହ୍ୟାଲୋ। ମୁଁ କହିଲି ଗୋଟେ କପ ଚା ପାଇଁ ଆ ମୁଁ କହିଲି ଗୋଟେ କପ୍ ଚା ପାଇଁ କେତେ ମିଲ୍କି, ଚିନି, ପତି ଆବଶ୍ୟକ?
ହଁ ଗୋ ଟ୍ରି ଇ ଇ ଗୋଟେ କପ୍ ଚାହା ରେ
ହୁଁ।
ଗୋଟେ କପ ଚାହାରେ ଏ ଏ ଏ ଗୋଟେ କପ୍ ରୁ ଅଧା ମିଲ୍କ ଦରକାର।
ଚିନି ସେମତି କେତେ?
ଆଜ୍ଞା। ଆପଣଙ୍କ ଭଏସ୍ ଟିକେ କ୍ଲିଅରରେ ଶୁବୁନି ମ୍ୟାମ୍। କଣ କହିଲେ?
କି ଯାଣି କେତେ ଆବଶ୍ୟକ?
ମିଲ୍କି ଆବଶ୍ୟକ ଗୋଟେ କପ୍ ରୁ ଅଧା ଆଉ ଚାପତ ତି ଗୋଟେ ଚାମଚ।
ଟା ଗୋଟେ ହବ ହେଲା। ଚା ପତି ଟା ସେମିତି ଗୋଟେ ଚାମଚ ପାଣି ସେମିତି ହାପ୍ ଦେବେ ଯେତିକି ତା ହାପ୍ ଦେବେ ପାଣି। ହେଲା ଚା ଟା ଫୁଟି ଫୁଟିକା ମରିକି ସେ ସେତିକି ହିଁ ରହିଯିବ। ହୁଁ।
ଆଜ୍ଞା। ଆଉ କଣ କୁହ?
ହୋଉ ଆପଣଙ୍କର ଯୋଉ ତୁଏ କଣ କୁହନି ଯୋଉ ଗମ୍ମା ପୂର୍ଣ୍ଣମା।
କ।
ଆପଣ ରାକ୍ଷା ବନ୍ଧନ ଟା ପାଳନ କରନ୍ତି।
ହଁ କରେ।
କେତେ ଜଣଙ୍କୁ ରାକ୍ଷି ବାନ୍ଧନ୍ତି।
ମୁଁ ଷୋହଳ ଜଣଙ୍କୁ ରାକ୍ଷି ବାନ୍ଧେ।
ଆଜ୍ଞା।
ହୁଁ ହ।
ରାଖୀ ଯୋଉ ପିନ୍ଧାଅ ମିଠା ଦିଅ ଖାଇବା ପାଇଁ
ଆଜ୍ଞା। ହଁ ଦିଅନ୍ତି।
ଏଇରିଆ ତାହେଲେ ପାଉଣା ଦିଅନ୍ତି।
ହୁଁ ଦିଅନ୍ତି। ହଁ ପା ରାକ୍ଷୀ ପୁର୍ଣମା ଶ୍ରାବଣରେ।
ଶ୍ରାବଣ ମାସରେ ପଡେ। ଶ୍ରାବଣ ମାସରେ ଆଉ ଗୋଟେ ଓଷା ପ ପାଳନ କରାଯାଏ ସେଇଟା କଣ କୁହିଲେ?
ଶାବଣ ରେ ଓଷା ବୋଲବମ୍।
ହୁଁ ଦିଦି ଆପଣ ପାଳନ କରନ୍ତି ନା।
ହଁ ପାଳନ କରେ।
ଆପଣ ଏକା ନା ଆପଣଙ୍କ ଫାମିଲି ସହ ସମସ୍ତେ।
ଆମ ଫ୍ୟାମିଲି।
କେତେ ସୋମବାର୍ ପାଳନ କର?
ଚାରି ସୋମବାର୍।
ଆରି ସୋମବାର୍।
ଆଜ୍ଞା।
ଚାରି ସୋମବାର୍ ଯୋଉ ପାଳନ କର ଭାର ବୁଡେଇବା ପାଇଁ କୋଉଠିକି ଯାଅ ଦୂର ବାଟକୁ ଯାଆନା ପା- ଖରେ ବୁଡ଼େଇ ଦିଅ।
ନାଇଁ ନାଇଁ ବୋହୁତ୍ ବାଟ କେଉଁଝର୍ ଆଉ ଢେଙ୍କାନାଳ ଅନୁଗୁଳ ଏମ୍
ଢେଙ୍କାନାଲ୍ ଅନୁଗୁଳ୍ ବି ଆପଣ ଯାଆନ୍ତି ଭାର ବୁଢେଇବା ପାଇଁ। ହାଲୋ। ହାଲୋ। ହାଲୋ ହାଲୋ।